ହଁ କେ ଯଉ ନେ ନେଟୱର୍କ ପାଉନି ନା ସେ ଘୁରି ଘୁରି ଘୁରି ଘୁ ହେଇକି।
ସେଇଦିପାଇଁ କଲଟା କଟିଗଲା ତାହେଲେ
ଆଛା।
ହୁଁ ଉଁ
ବର୍ଷା ଦିନେ ପୁରା ନାଗିକି ରହିବ ବୋଧେ ଯା ଲାଗିଲାଣି।
ସେଇଭଳି ତ ଲାଗୁଛି କଣ କରିବା।
କମୁ ନାହିଁ କି କୁଆଡେ ଗୋଟେ ଯାଇ ହଉନି।
କାଇଁ କୁଆଡେ ଯିବାର ଅଛି ବୋଧେ? ଘରେ ଆଉ ମନ ଲାଗୁନି।
ହଁ ତ କେତେ ଘରେ ରହିବେ?
ଉଁ ହୁଁ।
ତମ ସାଙ୍ଗମାନେ କହୁଥିଲେ ଟିକେ ଭୁବନେଶ୍ଵର ଯିବା ପାଇଁ। ଏଇ ଭିତରେ ମୁଁ କହିଲି ବର୍ଷା ହଉଛି କିଏ ଯିବ? ଆମରବି ଏଠି ଟ୍ରେନ୍ ଟିକିଏ ପାଖ।
ହୁଁ ସୁବିଧା ଅଛି ଯାଉନ। ବୁଲି ବୁଲାକି ଆସିବ।
ତାପରେ ଏଇନେ ଭୁବନେଶ୍ୱର ରେ ବହୁତ ବର୍ଷା ଏଇନେ କେ ହଉଛି।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
ତାପରେ କୁଆଡେ ଏଇନା ଯିବୁ। କୁଆଡେ ବୁଲାବୁଲି କରିହବନି ଖାଲିଟା କାହିଁ ଯିବୁ ଭୁବନେଶ୍ଵର।
ହୁଁ। ନା ମ ଏଇନା ସିନା ବର୍ଷା ଅଛି ଦି ତିନି ଦିନି ତାପରେ ଛାଡିଯିବନି କି? ଯାଇ ବୁଲିଆସିବ ଆଉ।
ତ ଏବେ ଗୋଟେ କାମ ଅଛି ନା ମୋ କାମ ବେଳ କୁ ବି ତାକୁ ଡାକେ ମୁଁ ଯାଏ ଏ ସେ ଯୋଉ ଯାଏ। ସେ ତା କାମ ବେଳ କୁ ଡାକୁଚି ଏଇ ଦି ଦିନ ଭିତରେ ତା ହଁ ଗୋଟେ କାମ ଅଛି। କହୁଛି ମୁଁ କହିଲି ବର୍ଷା ହଉଛି କିଏ ଯିବ।
ବର୍ଷାରେ ଛାଡିଯିବା ଯେ। ଛାଡିଯାଉ ପଳେଇବ ବୁଲି ଆସିବା। ତମର ବୁଲିବାକୁ ବୁଲିଇବେ ତାଙ୍କ କାମ ବି ହେଇଯିବ।
ହଁ ଦେଖିବା ଆଉ କହୁଛି ଆଉ।
ହୁଁ। । ।
ଦେଖିଆ କାଲି ଭିତରେ ତିକେ ଯିବାକୁ ହବ ଆଉ।
ହୁଁ। ।
ଏ ଖରାକୁ ଖରା ହେଇ ଚାହୁଁନଥିଲୁ। ପୁଣି ଏ ବର୍ଷାଯେ ବର୍ଷାରେ ବି କୁଆଡ଼େ ଯାଇହବନି। ।
ଖରାରେ ପଦାକୁ ବାହାରି ହଉନି କି ବର୍ଷାରେ ବି ପଦାକୁ ବାହାରି ହଉନି।
ହଁ ପରା।
। ତମକୁ ରୋଷେଇ ଆସେନା?
। ରୋଷେଇ ହଁ ସେମିତି ଇପି କରିପାରିବି। ଭଜା ।
ହୁଁ ହୁଁ ସେ ନିଜେ ଖାଇବା ଜିନିଷ ବନେଇ ପାରିବ।
ହଁ ଆଉ ଯଦି ମତେ ଯିଏ ଚିକେନ କହିବ କରିବା ମାନେ କହିଦବ ଯଦି ମୁଁ କରିପାରିବି।
ହଁ ବତେଇଦେଲେ ନାଇଁ।
ହୁଁ।
ହୁଁ ସିକିନ ସିକିଯିବ ହେଥିରେ କଣ ଅଛି।
ହୁଁ।
ଯେତେବେଳେ ନଥାନ୍ତି କଣ କର?
ଆଣ୍ଟି ଅଛନ୍ତି।
ଆଣ୍ଟି ମାନେ ତମ ଖୁଡ଼ି?
ହଁ ଆମର ଏକାଠି ସମସ୍ତେ ଅଛନ୍ତି ପା।
ଓ ହୋ।
ବାପା ତ ତାଙ୍କର ରହୁଛନ୍ତି ହେଠି ବାହାରେ। ତାପରେ ଦାଦା ଆଣ୍ଟି ତାଙ୍କ ପୁଅଝି ମା, ମମି ବାପା ତ ହେଠି ରହୁଛନ୍ତି। ଆଉ ପୁଅ ମୁଁ।
ଅ ହଁ ସମସ୍ତେ ମିଶିକି
ଏବେ ବି ମମି ରୋଷେଇ କରନ୍ତିନି। ମମି ଖାଲି ପରିବା ପରିବା କାଟି କୁଟା ଦିଅନ୍ତି। ନହେଲେ କେତେବେଳେ କେମିତି ଦାଦା ବି କାଟିଦେବେ। କେତେବେଳେ ଦାଦା ବି କାଟିଦେବେ। କହିବେ ମୁଁ କାଟିଦଉଚି ଏଇଆ କରିକି ଦେମି ଆଣ୍ଟି ତାଙ୍କର କରନ୍ତି ସବୁବେଳେ ରୋଷଇ। କାଇଁନା ମୋ ମ ମି ଙ୍କୁ ବି ଗୋଟେ ଗୋଟେ ରୋଷେଇ ଆସିବନି ବି।
ଓ ହୋ।
ଆଉ ଯଦି ମୋ ମମି ଙ୍କୁ କହିବି ମମି ମତେ କଣ ଶିଖେଇବ ତମକୁ ତ ନିଜେ ଆସୁନି ରୋଷେଇ ମତେ କଣ ଶିଖେଇବ କହିଲ। ମମି ମତେ ରାଗିବ କହିବ ମତେ ଆସୁନି ବୋଲି ଶିଖିବୁନି। ଶାଶୁ ଯଦି ଭଲ ହୋଇଥିବ ତ ଭଲ ହେଇଥିବେ ଆଉ ତେ ନ ହେଇଥିବ ତତେ ନାଚିକି ବଟେଇ ଦବ ତୋ ଶାଶୁ। ଏମିତି ମତେ ସବୁବେଳେ କହ ରୋଷେଇ ଶିଖିବୁ ଆଗକୁ
ସକା କଥା ରୋଷେଇଟା ମେନ ଶାଶୁ ଘରେ ଆଉ କଣ କର ନ କରି ଯଦି ଭଲସ ରାନ୍ଧି ବାନ୍ଧି କି ଖାଇବାକୁ ଦେଲେ ନା ଶାନ୍ତି କରିଦେଲା ତା ମନ ସେଇଥିରେ ସେ ଖୁସି ହେଇଯିବି ଆଉ ବା କିନ୍ତୁ ଅଲଗା ଦିଶ ସେଛଡ଼ା
ବାହାରି ସାରିଲା ପରେ ରୋଷେଇ ତ ନିଶ୍ଚୟ ଜବ୍ କରୁଥିଲେ ରୋଷେଇ ନ କରୁଥିଲେ ବି ରୋଷେଇ ଜବ୍ କରୁଥିଲେ। େ ତୁ ରୁମ ଆସିିକି
ହୁଁ ଯାହାଲେ ନିଜ ପାଇଁ ବି ତ ରାନ୍ଧିକି ଖାଇବ ନା ନାଇଁ।
ହୁଁ
ଯେତେବେଳେ ସେଠ ଥିବିୋଉବେ ରାଧିବୁେବେଳେ ଶଶୁଘରୁ ତ କେତେବେଳେ କେମିତି ଆସିବ ନା ନାଇ ବା ହେଲେ ବି କଣ ଆସିବନି। ସେଠି ଆସିଲା ପରେ ଶାଶୁର୍ୱଶଵତ ଧର ଏଇଏ ତ ମ ଏଠିକି ଆ ଯେମିତି ବଡ ଫ୍ୟାମିଲି ସେଠି ବଡ଼ ଫ୍ୟମିଲି ଥିବ। ଯାହାଲେ କରିବାକୁ ପଡିବ ଛୋଟ ଫ୍ୟାମିଲି ହଉ ତମେ ଦି ଜଣ ଥିଲେ ବି କରିଥାନ୍ତ। ତମେ ସମସ୍ତେ ରହିଲେ ବି କରିବ।
ସ୍ୱାମୀ ଯଦି ଭଲ ହେଇଥିବ ସେଇ ଆଇଟମ କୁ ଚଲେଇଦବା ଆଉ ଯଦି ନହଇଥିବ ସେ ଯଦି ଦାମି ଦାମୀ ଖାଇବା ଖୋଜିବ। ମୁଁ କଣ କରିବେ ଏଠି ପୁଣି।
ସ୍ତ୍ରୀ ବି ଗୋଟେ କଥା
ଏଆ
ସେମତି ହବନି କହିଦେବ କଥା ମତେ ଆସନି ମୁଁ ଝିଅ ବେଳେ କରିନଥିଲି। ହଁ କହିଦବ ଝିଅ ବେଳେ ମୁ ପାଢପଢି କରୁଥିଲି ଏତେ ରୋଷେଇ ବାସ ଜାଣିନି।
ହଁ
ଅଛନ୍ତି ନା ଭଲ ନାଇଁ ନାଇଁ ଶାଶୁଘରେ ବହୁତ ହ ଶାଶୁଘ ବି ବହୁତ ଭଲ ଥାନ୍ତି ଗୋଟେ ଗୋଟେ ଜାଗାରେ ହଁ ତ ଶିଖିନୁ ଆଗକୁ ଶିଖିଯିବୁ। ଏମିତି ବି କହିବେ ନା ତମେ ସେଇଥିଲେ କଲେ ବି ହେଇଯିବ। ମୁଁ କଣ ହଉଛି ତୋ ପାଇଁାଇ ଖି ମୁଁ କଣ ଶିଖେଇଥିଲି କି ମୁଁ ବି ସେ ସେଇ ତ ଧୀରେ ଧୀରେ ସବୁ ପରିକକି ଶିଖୁଛି ଆଉ।
ହୁଁ ନା ଭାଗ୍ୟ କଥା ଦେଖିବା ଭଲ ଶାଶୁ ଶ୍ୱଶୁର ମିଳୁଛନ୍ତି ନା ନାଇଁ ଆଉ।
ସତ କଥା ଭାଗଆ କଥା ସେଟା କିଏ କହିପାରିବ ଭଲ ମିଳେ ଖରା ମିଳେ ମେନ ହୋଉଛନ୍ତି ସ୍ୱାମୀ ସ୍ୱାମୀ ଭଲ ପାଇଲା ତ ସବୁ ଭଲ।
ହଁ ହୁଁ
ହ କାହିଁକି ଭଲର ମନ୍ଦରେ କିଏ କଣ କହିବ ସମମେ ତ ପୋଧେ ସପୋର୍ଟ ନେଇନା କହିବ ସେଇଠି ମନ ଖୁସି ହେଇଯିବ। ତୁସ ନାନାଲଟକିନା କହିପାରିବୁନି କାକୁ ନଣ୍ଡ କି ନା ସେ ଏମିତି ଗାସାରିଲା ତ ସେ ରଖିଛନ୍ତିାଣି ସେ ତ ମୁଁ ହାତରେ ଭାଙ୍ଗି ଦେଇଛି। ହୁଁ ହୁଁ ଆଉ ଭାତ ଟା ଟିକେ ଓ ଅପେକ୍ଷା ରହୁଛି ନା ତ ସେଥିପାଇଁ ତଠି ଶୀଘ୍ର ଗାଳିବାକୁ ପଡୁଛି ଫୁଟିଲା ମାନେ ନହେଲେ ପୁରା ମାନେ ଏଇଣ୍ଟା ହେଇଯାଉଛି। ଆଉ ଖାଇ ହଉନି ସେରା
ହାଲୋ
ହଁ
ସେଇଥି ପାଇଁ ଦେଇ ତାକୁଥିଲେ କହିଲେ ଯୋଟିକେ ଦେଖିଦେ ଭାତ ଟା ଗାଳିଦେ। ବୋଇଲେ ହଁ ଯାଉଛି କଥା ହେଇକିନା।
ଚୁଲିରେ କରୁଛନ୍ତି ନା?
ହଁ ଭାତ ଟା ଚୁଲିରେ ହୁଏ। ବାକି ରୋଷେଇ ଗ୍ୟାସ୍ ରେ ହୁଏ।
ହଁ।
ଏଇନା ଚତୁର ମାସିଆ କାଠ ଫାଠ ଜାଳ ନାହିଁ। ନହେଲେ ମଝିରେ ମଝିରେ ବି ସେଇ ଚୁଲିରେ ଦିନରେ ଯୋଉ ର ରୋଷେଇଟା ହୁଏ। ସେଟା ଚୁଲିରେ କରିଦବ ଆ ରାତିରେ ଛୁଆରା ଅଛନ୍ତି ନା ଲେଟ୍ ହେଇଯିବ କାଳେ। ସେଥିପାଇଁ ଗ୍ୟାସ୍ ରେ କରିଦଉ।
ହୁଁ।
ହଁ ତାଙ୍କର ଛୋଟ ଛୁଆଟା ତାଙ୍କ ସାତ ମାସର ଛୁଆ। ତାଙ୍କ ପୁଅଟା ଝିଅଟା ବଡ଼ ହେଇଗଲାଣି ପାଞ୍ଚ ମାସର ହେଇଗଲାଣି। ଆଉ ମୋ ତ ଏଇ ଟିକି ଝିଅଟା। ସେଥିପାଇଁ କାଳେ କନ୍ଦାକନ୍ଦି କରିବେ ରହିବେନି କାହା କତିରେ। ସେଥିପାଇଁ ଶୀଘ୍ର ଟିକେ ରୋଷଇବାସ କରିଦୋଉ। ହୁଁ। କହୁନ କାଇଁ ଏ ପାରିବି।
ଆଉ ସନ୍ଧ୍ୟାବେଳେ କିଛି ଖାଅ ଖୁଇ କରନି?
ଚାଲ ସନ୍ଧ୍ୟା ନାଇଁ କେତଳ କେମିତି ଇଛା ହେଲେ ତ କଣ ବାରମଜା ଫାରମଜା କୁହେ ତାଙ୍କୁ ଡ୍ୟୁଟି ରୁ ଆସିଲା ବେଳେ ସେ ଧରିକି ପଳି ଆସନ୍ତି। ଖାଇ ଦିଏ। ନହେଲେ ସେମତି କିଛି ଖାଏନି।
ଆଉ ସଖାଳେ ଯାହା ଭାତ ଖାଇଥିବି। ନହେଲେ ଗାଧୁଆ ବେଳେ ଯାହା ସେତିକି। ତାପରେ ଏକାଥରେ ରାତି। ଆଉ ଚାରଟା ବେଳେ କିଛି, ସନ୍ଧ୍ୟାବେଳେ କିଛି ଖାଏନି। କୁହନ୍ତି ଭାତ ଦି ଟା ଖାଇଦେ। ହୁଁ, କିଏ ଖାଉଛି।
ଏକାଥରେ ଯାଇକି ରାତିକି ଆଉ।
ହୁଁ, ଏକାଥରେ ରାତି। ରାତିରେ ସମସ୍ତେ ଆସିଲା ପରେ ଏକାଠି ହେଇ ସାଙ୍ଗରେ ଖାଉ।
ଏ କିଏ ଜଣେ ଜଣିଆ ଖାଇବ ୟାକୁ ଥରେ ବାଢୁଥା ତାକୁ ଥରେ ବାଢୁଥା। ଏକାଥରେ ସମସ୍ତେ ଆସ ସାରିବେ ଏକାଥରେ ବାଢି ସବୁ ବାଢି ବୁଢି ଦେଇକିନା ସବୁ ଖାଇବୁ ମିଶି। ଖାଇ ସାରିନେ ତ ଅଇଁଠା ମଇଁଠି ନେଇିକିନା ଟିଅଲ କତର ଥୋଇଦଉ ତ ରାତିରେ କି ଧୁଅନ୍ତିନି ସକାଳେ ମଜାଯାଏ। ଉଁ, ଆଁ,
ହୁଁ। ତୋମେ କଣ ଖାଇଥିଲ ସନ୍ଧ୍ୟାବେଳେ? ନା କିଛି ଖାଇନ?
କଣ କହିଲ?
ମାନେ ସନ୍ଧ୍ୟାବେଳେ କଣ ଖାଇଲଣି ନା ଖାଇନ?
ନା ସନ୍ଧ୍ୟାବେଳେ ଆଉ କିଛି ଖାଇନି। ଆଉ ହେରା କିଏ ଖାଉଛି ଏକାଥରେ ରାତି।
ପୁଣି ଯଦି ଏଇନା କଣ ଖାଇଦବ ରାତିକି ଆଉ ଖାଇବା ପାଇଁ ଇଚ୍ଛା ହବନି।
ହୁଁ। ହଁ ଘରେ ଆଉ ବିସ୍କୁଟ୍ ସେଉ ନଳି ଯୋଉ ଜାଲିପାମ୍ପଡ ସବୁ ଥୁଆ ହେଇଛି ହେରା କିଏ ଖାଉଛି।
ହଁ ସକାଳେ ଯାଏ ସେ ବିସ୍କୁଟ ସ୍କୁଟ। ଚା ସେଓ ରେ ଟେ ପକେଇକି ଖାଇଦି ଚା ରେ ନହେଲେ ଏଉରା ଖାଏନି। ତାପରେ ଗାଧେଇ ପାଧେଇ ପୂଜା ପୂଜା ସରିଲା ପରେ ପଖାଲ ଭାତ ଭଜା ଭୁଜି ଯା ହେଇଥିବ ଖାଇଦିଏ। ଆ ପରେ ଭାତ ଫତ ବସେଇ ଗାଧୁଆ ବେଳେ ଖାଏ ଆଉ।
ହୁଁ! ଆମର ତ ଏବେ କଣ ଟିକେ ବର୍ଷା ଛାଡ଼ିଚି।
ହୁଁ!
ତମ ଆଡେ ହୋଉଛି ନା ଛାଡୀ ଯାଇଛି ଏବେ।
ଛାଡ଼ିଚି ଟିକେ।
ଆମ ଆଡେ ବି ଟିକେ ଛାଡିଛି।
ହୁଁ! ଏତ ପୁଣି ହବ ଲାଗୁଛି। ସେ ଟିକେ ଟିକେ ହଁ ହଁ ଟିକେ ଟିକେ। ପ ହୋଉଛି ବନ୍ଦ ହେଇଗଲେ ପୁଣି ହୋଉଛି। ହୁଁ! ଏ ଆ ହୁଁ ତମ ପାଇଁ ନା କିଛି କରିବାର ନାହିଁ। ଯାହା କରିବେ ତ ଆଣ୍ଟୀ କରିବେ ତମ ତ ଏନା ଫୁଲ ରେଷ୍ଟ। ମୋବାଇଲ ଦେଖିବ ବସିକି ଆଉ। ବର୍ଷା ପାଗ ରେ ନେଟୱାର୍କ ପାଏନା
ହଁ ଉପରକୁ ଆସିଲି ଲେ ନେଟୱର୍କ ପାଏ।
ହୁଁ! ଆମର ତ ବର୍ଷା ହେଲା ମାନେ ନେଟୱର୍କ ଖୁଣ୍ଟି ଉଡ଼ିଯାଏ। ହୁ ଏଇନ ତ ଅଳ୍ପ ବି ହଉଛି ବୋଲି କିଛି ନାହିଁ। ହୁଁ
ଆମ ପାଖରେ ଏଇ ଯୋଉ ଗୋଟେ ଗଣ୍ଡା ଅଛି ସେଠିକି ଗଲେ ଯାଇ। ପାଇବ। ନହଲେ ଥି ପାଏ ଜମା। ଜିଓ। ଯାହାପାଇବ ଏୟାରଟେଲ।
ହୁଁ! ଆମର ତ ଅତିରିକ୍ତ ବର୍ଷା ହେଲା ନେଟୱର୍କ ପାଇବନି। ଘଡ଼ଘଡ଼ି ଚଡଚଡ଼ି ମାଇଲା। ନେଟୱର୍କ ଆଉ ପାଇବନି ସେ ସଇଲା। ଖୁଣ୍ଟି ପୁରା ଉଡିଯିବ ତ ଛକି ଫିଡିଯିବଏକାଥରେ।
ହ ମାନେ ଏମିତି ଅଳ୍ପିକିଆ ବର୍ଷା ରେ କିଛି ନାହିଁ। ଘଡ଼ ଘଡ଼ି ଚଡ ଚଡ଼ି ମାଇନା ମାନେ ସଇଲା ହେଲା ଆଉ ହବ ନି ସେ ପୁଣି ଯାଇକି, କେତେ ସମୟ ପରେ ଯାଇକି ଟିକେ ଟିକେ ଚାଲିବ ଏ ରାତିରେ ତାପରେ ହବ।
ହ